ହାଲୋ।
ହଁ କଣ କରୁଛନ୍ତି?
ଏଇଠି ବସିଥିଲି।
ଆପଣଙ୍କ ଭୟସ ଶୁଭୁନି।
ହଁ ମୁଁ କହିଲି କହୁନାହାନ୍ତି।
କଣ କହିଲେ?
ହ୍ୟାଲୋ।
ହଁ ଆପଣଙ୍କ କଥା କ୍ଲିୟର ଶୁଭୁନି।
ମତେ ଶୁଣ ଯାଉଚି ବା କହୁନ।
ଆଜ୍ଞା।
ହଁ ଶୁଣା ଯାଉଛି କୁହ। ମୋ ଭୟସ ଶୁଣାଯାଉଛି ତି?
ବାହାରୁ କିଛି ସାଉଣ୍ଡ ହଉଛି ବୋଧେ।
ହ ପୁଅ ଟିକେ ଫୋନ ଦେଖୁଛି ତ ସେଥିପାଇଁ।
ଓହୋ ହୋ ହୋ ଓହୋ କଣ କରୁଥିଲେ, ବସିଥିଲେ?
ସିଧା ଧୋଇହେବି ଧୂପ ଦେବି ଆଉ, ତା ସହ କାଲି କଥା ହେବି, ଏମତି ଆଉ।
ଓ ହୋ ହୋ ହଁ, ଆଉ ଆଜି? କଣ ଖାଇବା ପିଇବା କରୁଥିଲେ?
ଆଜି ଭାତ ଡାଲି ହେଇଥିଲା, ଆଉ ମୁଗ ଡାଲି, ସଜନା ଶାଗ ହେଇଥିଲା। ଆଉ ଆମ୍ବ ଖାଇଥିଲୁ ଆଉ ଚକଟା, ଆ-ଆ ବାଈଗଣ ବିଲାତି ଚକଟା ଆଉ।
ଓ ହୋ ହୋ। ହଁ ଆମ୍ବ ସି ଯିଏ ନେବେ ଆଉ ଘରେ ଘରେ ଆମ୍ବ ସମସ୍ତେ
ହଁ ହଁ ହଁ ଏଟା ତ ସିଜିନ୍ ସେୟା। କଣ କଣ କଣ କହ?
ଭାତ ଡାଲି ଆଉ କି ଯୋଉମାନେ ପଖାଳ ଖାଇଲେ ଖାଇଲେ ନହେଲେ ଭାତ, ଡାଲି, ଛୁଇଁ ଆଳୁ ଭଜା, କୁନ୍ଦୁରି ଭଜା ଆଉ ପଣସ ସ ମଞ୍ଜି ଭର୍ତ୍ତା ହେଇଥିଲା। ଠିକରେ ଶୁଭୁନି ତମ କଥା ଠିକ ରେ ଶୁଭୁ ଭୁନି ଭଏସ କିଛି ଜଣା ପଡୁନି ନା ସେଇଥିପାଇଁ ଆପଣ ଟିକେ ସାଇଟ ହେଇଯାଆନ୍ତୁ ନହେଲେ
ହଉ ଟିକେ ରୁହ ନାଇଁ ନାଇଁ ଟିକେ ରୁହ ମୁଁ କରୁ ହଁ କୁହ।
ହଁ ଏଇ ହଁ ହଁ ଏବେ ଶୁଭିଲା ନହେଲେ କଲ ରିଜେକ୍ଟ କରିଦେବେ ନା ବାହାରୁ ସାଉଣ୍ଡ ହେଲେ ରିଜେକ୍ଟ କରିଦଉଚ
ହଁ ହଁ ହଁ ମୁଁ କହିଲି ଆଉ ପଣସ ମଞ୍ଜି କେମିତି ଭର୍ତା ତା ହୁଏ ଫୁଣି
ହଁ ମଣି ଏଇ ପଣସ ମଞ୍ଜିକୁ ସିଝେଇ ଦେବେ ସିଝେଇ ସାରିଲା ପରେ ତାକୁ ଅଳ୍ପ ପାଣି ଦେଇକି ସିଝେଇବେ ଦିଟା ସିଟି ମାରିଦେବେ ସିଏ ଟିକେ ନରମ ହେଇଯିବ ମାନେ ଚୋପା ଛଡେଇକି ସିଝେଇବେ ଯୋଉ ଧଳା ଚୋପାଟା ଥାଏ ସେ ଚୋପାକୁ ଛଡେଇକି ସିଝେଇବେ। ଟିକେ ର ଥଣ୍ଡା ହେଇଗଲା ତାପରେ ତାକୁ ହଁ ଚକଟି ଦେବେ ଯୋଉ କାଠର ଆସେ ଚକଟି ଆସେ ନହେଲେ ହାତେରେ ଚାହିଁଲେ ବି କରିବେ ହାତଟା କିନ୍ତୁ ଭଲରେ ହବନି ସେ କାଠର ଚକଟାରେ ଚକଟି ଦେବେ ହଁ ସେଇଥିରେ ଚକ୍ ତାପରେ ସେଇଥିରେ ଲୁଣ କଞ୍ଚା ଲଙ୍କା ପିଆଜ କାଟିକି ପକେଇଦେବେ ଆଉ ସୋରିଷ ତେଲ ଟିକେ ପକେଇଦେବେ ରସୁଣ ଟିକେ ଛେଚିକି ପକେଇଦେବେ ସେଇଟା ଭର୍ତ୍ତା ମାନେ ସେଇଟା ଚକଟା କରି ଖାଇପାରିବେ ନହେଲେ ଯଦି ବଘାରିକି କରିବେ ଟିକେ ତେଲ ଫ ଜିରା ଦେଇକି ସେଇ ଚକଟାକୁ ପକେଇ ଦେଇକି ବଘାରିଦେବେ ଭୁଷୁଙ୍ଗ ପତ୍ର ଦେଇକି କି ଆଉ ହଁ ହଁ ସେଇଥିରେ ବି ମୋ ଶାଶୂ ଶୂ ବି କୁହନ୍ତି ମାନେ ଆମ ସ ଶ୍ଵଶୁର ଭଲ ପାଆନ୍ତି ସେଥିରେ ଟିକେ ଦହି ପକୋଇ ପକେଇକି ଚକଟି ଟିଲେ ବି କୋଉଠି ଭଲ ଲାଗେ। ମୋ ଶ୍ଵଶୁର ବି ଭଲ ପାଆନ୍ତି। ସବୁ ଯେମିତି ଚକଟୁଛନ୍ତି ସେଥିରେ ଟିକେ ଦହି ପକେଇଦେବେ ଆଉ।
ଆଉ ଦେଖିଆ ଦିନେ କରିଆ ଆଉ ଅଛି ତ। ଏଇଟା ତ ସେଦିନର ପଣସ ମଞ୍ଜି ଖାଆନ୍ତି।
ହୁଁ ମିଠା ପଣସ ଖାଆନ୍ତି ନା ନାଇଁ ମିଠା ପଣସ?
ହଁ।
ହୁଁ ସେଇଆକୁ ଆମେ ଏଇ ଯାଇଥିଲୁ ତ ଟିକେ ତାରିଣୀ ତାରିଣୀ ପଟୁ ଆସିଲା ବେଳକୁ ତ ପଣସ ମେନ ମିିଳେ ନା। ଗାଁ ଏରିଆ ସେପଟ ଟିକେ ନାଇଁ ନାଇଁ ତାରିଣୀ କି ମନ୍ଦିର ଯାଇ ଥିଲୁ ହଁ ଘଟଗାଁ ତାରିଣୀ ତ ସେଇପଟୁ ନେଇକି ଆସିଥିଲୁ ମୋ ସ୍ଵାମୀକୁ ଭାରି ହଁ ଖାଲି ମଞ୍ଜି ପଣସ ତ ମେଞ୍ଚେ ଗଦ୍ ଦେଇ ଦେଇଛନ୍ତି ସେଇଥିରୁ ହଁ ଯାହା ପଚି ଫୋପାଡୁଚନ୍ତି ସେ ପଚିକି ଫୋପାଡି ଫୋପାଡିବେ କଣ ମନ୍ ଜି ଗୁରା କାଢିକି ରଖି ଦଉଛନ୍ତି ଆଉ ତାକୁ ଖାଲି ଅଟରେ ବିକୁଛନ୍ତି ଆଉ କିଲୋ ଚାଳିଶ ଟଙ୍କା। ତି ବିକୁଚନ୍ତି ରେଟ କମେଇକି ଆଣିବେ ଆଉ।
ଓହୋ। ଭାଇ ଏତିକି ଟଙ୍କା ତ ଆଉ କିଲ ଚାଳିଶ ଟଙ୍କା ମାତ୍ର ତ।
ହଁ। ସେଇଆକୁ ଆମର କାଲି ବେଶି ରହିଥିଲା ତାକୁ। ଆଉ ଆଜି ଆମର ସେୟାକୁ କୁ ଭତ୍ତା ହେଇଥିଲା।
ହଁ ଭଲ ଲାଗେ।
ହଁ ହଁ ଭଲ ଲାଗେ ହେଁ।
ହଁ ହ ପଡ଼ିବ।
ଆଜ୍ଞା।
ଆଉ
ହଁ ଏଇ ନା। ଆମର ଏଇ କାମ କରିବାକୁ ଆସିଛି ଜଣେ ସେ ବାସନ ଓଳା ଓଳି କରିକି ପଳଉଛି ସନ୍ଧ୍ୟା ଦେବି ଆଉ।
ଅ ହ।
ଆପଣ ପଣସ ମଞ୍ଜି କେମିତି କଣ କରନ୍ତି?
ଆମର ରାଈ ହୁଏ ଖାଲି ମାନେ କଖାରୁ ଡଙ୍କ ଖଡା ରାଇ ହେଲେ ମ ପଣସ ମଞ୍ଚି ପଡେ।
ଆଛା। ମାନେ ଯେମିତି ସୋରିଷ ମସଲା ଦେଇକି କରୁଛନ୍ତି ସେଇ ଟାଇପ ର କରିକି ପକଉଥିବେ ସିଝେଇକି ଆଉ ହୁଁ ହୁଁ ହୁଁ ହୁଁ।
ସେମତି
ଆଛା ଆଛା ହଁ ଏଇ ସିଜନରେ ପଣସ ତାଳ ଜାମୁକୋଳି ଏଇ ସିଜିନରେ ତ ବେଶି ମିଳେ ଆଉ।
ନା ଜାମୁ କୋଳି ଆଉ ଏ ତ ନାହିଁ ଇଆଡ଼େ ଆଉ।
ଆଚ୍ଛା ଆଛା ତମେ କୋଉଠି ରହୁଛ କି ଏବେ?
ଥିବେ କି କଣ? ହେଲେ ହଉଥିବ ନହେଲେ ନାଇଁ। ଇଆଡେ ଆଉ ନାହିଁ।
ଓହୋ ନାଇଁ ଆମର ଏପଟେ ଆମର ମାଇଁ ଶାଶୁ ଆସିଥିଲେ ସିଏ ଦିଇଥର ଧରିକି ଆସିଲେ। ଆମେ କଟକ ଯାଇଥିଲୁ ସେଇଠି ତ ମେଞ୍ଚେ ଜ ଜାମୁକୋଳି ତାଙ୍କର କଣ କରୁଛନ୍ତି ନା ମାନେ ଖାଲି ତ ବିକୁଛନ୍ତି ଯୋଉମାନେ ନହେଲେ ସେଥିରେ ଟିକେ ଲ ଲଙ୍କା ଗୁଣ୍ଡ ଆଉ ବିଟ୍ ଲୁଣ ଓ ଚାଟ୍ ମସଲା ଦେଇକି ତାକୁ ପୁରା ଇଏ କରି ଚିନି ଟିକେ ପକଉଛନ୍ତି ବୋଧେ କାରଣ ମି ମିଠା ମିଠା ଟିକେ ଲାଗୁଥିଲା ବାହାର ରସଟା ପକେଇକି ରଖୁଛନ୍ତି ତାକୁ ଏମିତି ପ୍ଲେଟରେ ଏମତି ହିସାବରେ ଦେଉ କିନ୍ତୁ କୋଡିଏ ଟଙ୍କା ଲେଖା ନଉଛନ୍ତି। ସିଏ ବି ବଢିଆ ଲାଗୁଥିଲା।ହଁ ହଁ। ମୁଁ ବି ଥରେ ଏମିତି ଘରେ ର ଦେଖିକି ତାକୁ ମାନେ ଖାଲି ଖାଇଲା ବେଳକୁ କସାଳିଆ ଲାଗିବ। ଆଉ ବଡ ବଡଗୁଡା ଯୋଉରା ମିଠା ଲାଗୁ । ଟିକେ କସାଳିଆ ଲାଗୁଛି। ସେଇ କ ସେୟାକୁ ସେୟାକୁ ମୁଁ ଲୁଣ ବିଟ୍ ଲୁଣ ପକେ ପକେଇକି ଚାଟ୍ ମସଲା ଟିକେ ପକେଇକି ରଖିଦେଇଥିଲି ଲ ଲଙ୍କାଗୁଣ୍ଡ ଯେଉଁ ଜିରା ଲଙ୍କାଗୁଣ୍ଡ ଘରେ କରିଥିଲି ତାକୁ ପକେଇକି ରଖିଦେଇଥିଲି ତାକୁ ଖାଇଲେ ବି ବଢ଼ିଆ ଲାଗୁଥିଲା ।
ହଁ ଭଲ ଲାଗେ କିନ୍ତୁ। ଜାମୁକୋଳି। ଆମର ସେଠି ଇ ଜଣ ମାନେ ସେତେବେଳେ ଆମର ପଡି ଥିଲା ବେଳେ ଗୋଟେ ଗଛ ଥିଲା ଜାମୁକୋଳି ଗ ଛ ମୁଁ ସେତିକିବେଳେ ହିଁ ଖାଏ।ଆଉ କେତେ ବର୍ଷ ହେବ କାଇଁ କେଉଁଠି ଆଉ ଦେଖା ହିଁ ଯାଉ ନି ଜାମୁକୋଳି
ହଁ ବିକ୍ରି ହେଉଥିବ। କାରଣ ବର୍ଷକୁ ଥରେ ନା ଯାହା ବି ହେଲେ ଜମୁକୋଳି ଖାଇବା ଦରକାର। ଦେହ ପାଇଁ ତ ବହୁତ ବଢ଼ିଆ ତମେ କୋଳି ମଞ୍ଜିକୁ ବି ତୁମେ ଶୁଖେଇକି ରଖି ଗ୍ରାଇଣ୍ଡିଙ୍ଗ କରି ଖାଇଲେ ବି ବଢ଼ିଆ ସେଇଟା ଡାଇବେଟିସ୍ ପାଇଁକା ଭଲ । ଚୁଟି ପାଇଁକା ବି ଭଲ । ତ ସେଇଟା ତ ମାନେ ଆଉ କରିବାକୁ ତ ସମୟ ହଉନି କିନ୍ତୁ ମୁଁ ଜାଣିଛି କି ତାକୁ ଇଏକୁ ଛେଚିକି ଖାଇଲେ ଡାଇବେଟିସ୍ ମାନେ ଯାହାର ସୁଗାର ଥିବ ତାର କମିବ ଆଉ ଏଇ ଡାଇବେଟିସ୍ ମାନଙ୍କ ପାଇଁ ବି ଯୋଉ ଭେଣ୍ଡିକୁ ବତୁରେଇକି ରଖିଦେବେ ଦିଟା ଭେଣ୍ଡି କ ସକାଳକୁ ସେ ଭେଣ୍ଡିିକୁ ଚୋବେଇକି ଖାଇଦବ ଆଉ ସେ ପାଣିଟାକୁ ପିଇଦବ ସେଇଟା ବି ଭଲ ଡାଇବେଟିସ ପାଇଁକା କାମ କରୁଛି। ଘରେ ସବୁ ଇଏ ଆଉ ମେଡିସିନ୍ ଆଭଏଡ୍ କରିକି ଘର ଜିନିଷ କରିବ ସେଇଟା ବହୁତ ବଢ଼ିଆ।
ହଁ ଆମ ଦାଦାଙ୍କର ସେପଟେ ଆମ ଦାଦା ତ ସେପଟେ ତାଙ୍କର ସେଇ ଘାଅ ସେଇଟା।
ହୁଁ ଓହୋ ହଁ ଏ ତାଳ ଖାଆନ୍ତି ନା ନାହିଁ।
ଆଉ
ହୁଁ ତାଳ ଟା ମାନେ କାଢ଼ିବାକୁ କଷ୍ଟ କିନ୍ତୁ ଏବେ ତ ମାନେ ମଳିଯାଉଛି ମାନେ ସେମାନେ ଖୋଲିକି ବିକ୍ରି କରୁଛନ୍ତି ପାଞ୍ଚଟା କ ଚାଳିଶ ଟଙ୍କା ପଚାଶ ଟଙ୍କା ବିକୁଛନ୍ତି।
ହଁ ତାଳ ଟା ମାନେ କାଟିକି ବାହାର କରିବା ବହୁତ ।
ହଁ ସେଇ ସେମାନେ ବିକୁଛନ୍ତି ଯଦି ଗୋଟେ । ଟ ନବୋ ଶସ୍ଥା । ଆଉ ଯଦି ତମକୁ କାଟିକି ଦେବେ ସି ଆଉ ଟିକେ ରେଟ୍ ଆଉ ଯଦି ତମକୁ କାଟିକି ଦେବେ ସିଏ ଆଉ ଟିକିଏ ରେଟେ ନେବେ ଘରେ ଆସିିକ କାଟିବା ଟା କଷ୍ଟ ନା ତାଠୁ ଭଲ ରେଟ ନିଅନ୍ତୁ ପଛେ କାଟିଦେବେ ଦେବେ ଖାଇବେ ଭଲ। ସୁବିଧା
ହଁ ହଁ। ହଁ। ସବୁ ଜିନିଷ ଏବେ ଖୋଲା ରେ ବିକ୍ରି ହେଲାଣି।
ଆଉ ତମ ପୁଅ ଦେହ ଭଲ ଅଛି ତ ଏବେ?
ହଁ ହଁ।
ଖେଳୁଛି ନା କଣ ଖାଇଲେ ଏବେ?
ସିଏ ଏବେ କିଛି ଖାଇନି ଖାଇନି କିଛି ଖାଇବା ଆଉ ଟିକେ ଗଲେ ହୋ
ହୁଁ ହୁଁ ହୁଁ ତାଙ୍କୁ କଣ ଖାଇବାକୁ ଦଉଛନ୍ତି?
ସେ ଚୁଡ଼ା ଚୁନା ଖାଏ
ଆଚ୍ଛା।
ଏ ଭାତ ସିଝା ଖାଏ। ଆଉ ରାତିକ ରୁଟ ଟି ଖାଏ ଯେ ଯୋଉ ଦେହ ଖରାପ ହେଇଥିଲା ଆଉ ରୁଟି ଆଉ ଦଉନ
ହୁଁ ମାଣ୍ଡିଆ ଦଉଛନ୍ତି କି ନାଇଁ ଖାଇବାକୁ?
ହ ମାଣ୍ଡିଆ କୁଆଡ଼େ ଛୁଆ ଖାଆନ୍ତିନି?
ନା ନା ମାଣ୍ଡିଆ ସବୁଠୁ ବଢିଆ ଖାଇବା, ମୋ ଝିଅକୁ ମୁଁ ଦେଲିଣିି କେବେଠୁ ଦି ବର୍ଷ ପୂର୍ବରୁ ଦେଲିଣିି ଏପର୍ଯ୍ୟନ୍ତ ଖାଉଛି। ମାଣ୍ଡିଆ ଟା ସବୁଠୁ ବଢିଆ ଖାଇବା, ହଁ ହଁ ପାଣିରେ ଫାଷ୍ଟ ଗୋଳେଇ ଦେବେ ନର୍ମାଲ ପାଣିରେ ଗୋଳେଇ ଦେବେ ଦି ଚାମଚ କି ଗୋଟେ ଚାମଚ ଯେତିକି ସେ ଖାଇବେ ଟିକେ ଟିକେ ଆଗ ଆରମ୍ଭ କରନ୍ତୁ ଗୋଟେ ଚାମଚ ଗୋଳେଇକି, ତା ଦେହରେ ଟିକେ କ୍ଷୀର ପକେଇଦେବେ, ହେଲା ନହେଲେ ନାଇଁ କିଛି ଖାଲି ପାଣିରେ ବି ରେ ଲୁଣ ଟିକେ ଗୁଡ ଟିକେ ପକେଇକି ତାକୁ ଗୋଳେଇ ଦେବେ ଟିକେ ଟିକେ ବହଳିଆ ହେଇଗଲା ପରେ ତାକୁ ଥଣ୍ଡା ପୁରା ଥଣ୍ଡା କରିକି ଖୁଆଇବେ, ମାନେ ସକାଳେ ତମେ ଯେତେବେଳେ ଉଠୁଛ ସେ ତଳୁ କରିଦେଲେ, ଆଉ ପୁଅ ଉଠିଲା ବେଳକୁ ତାକୁ ଦେବେ ସେ କେତେବେଳେ ରାତିରୁ କରିକି ଦେଲେ ଥଣ୍ଡା।
ହଁ ଦେଖିବା ମାଣ୍ଡିଆ ତ ଏଠି କୋଉଠି ଇଏ ନାହିଁ ଚୁନା ବିିକ ବିକ୍ରି ହଉଚି ଦେଖ ଦେଖିଆ ନହେଲେ ଆଣିଆ।
ଚୁନା ଆମର ବି ସେଇ ଚୁନା ନେଇକି ଆସିକି ଆମେ ବନଉଛୁ। ମାନେ ଦଉଛୁ, ଆଉ ଏଇଠି ଗ୍ରାଇଣ୍ଡିଙ୍ଗ କରିବା, ଇଏ କରିବା, ସେଇଟା ସୁବିଧା ତ ନାହିଁ ମୁଁ ଗୋ
ମାଣ୍ଡିିଆ ଟା ଖାଇଲେ ଭଲ ପେଟ ଥ
ହଁ ବହୁତ ବଢିଆ ସବୁ ବର୍ଷ ତେଣୁ ଦେଖୁନାହାନ୍ତି ମାଣ୍ଡିଆରେ କେତେ ପ୍ରକାର ଜିନିଷ ସବୁ ବନଉଛନ୍ତି। ମାଣ୍ଡିଆ ସବୁଠୁ ବା ଦେହ ପାଇଁ ଭଲ। ସବୁଆଡେ ଦେଖିବ ମାଣ୍ଡିଆରେ ବିସ୍କୁଟ, କେକେ
ହଁ ହଁ ହଁ ଇ ଇଆଡେ ଆମର ବିକ୍ରି ବି ଆସୁଛି।
ହୁଁ ହୁଁ ହଉ ଠିକ ଅଛି ଆମେ ପରେ କଥା ହବା ଆଉ।
ହଉ ହଉ ହଁ।